ଚି ହାଲୋ। ହଁ କହ।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
କଣ କରିବି ଏଇଠି ଖାଇକି ଶୋଇବାକୁ ଯାଉଥିଲି ଆଉ।
ମାନେ ତାହଲେ।
କଣ ହେଲା? ହାଲୋ।
ଖାଇ ସାରିଲଣି?
ହଁ ଏବେ ଜଷ୍ଟ୍ ଖାଇକି ଆସିଲି ଆଉ।
ଖାଇଲ?
କଣ ହେଲା?
କଣ ଖାଇଲ?
କଣ ଖାଇବି ଭାତ, ଭଜା, ଡାଲମା ଏସବୁ ଆଉ।
ଓହୋ।
ତୁ ଖାଇସାରଲୁଣୁ? ହାଲୋ ଶୁଭୁନି।
ଖାଇକି ଆସିଲି।
ଆଉ ପାଠପଢା । ହାଲୋ ଆଉ ଶୁଭୁନି ଶୁଭୁନି। ତୁଇକେ କଟୁଥିଲା ଏବେ ଶୁଭିଲା। ହଁ ଶଭିଲା।
ଲି ଏବେ ପଢିବି। ତାପରେ ଶୋଇବି ଆଉ।
ତାପରେ ।
ତମେ?
କଣ କରିବି ଏଇଠି ମୋବାଇଲ ଦେଖିବା କଥା ଆଉ ମୋବାଇଲ ଦେଖି ସାରିକି ଟିକେ ଶୋଇବା ଆଉ।
କଣ କୁଆଡେ ଶୋଇପଡୁଚ ନା କଣ?
କୋହୁଛି ପା ଶୁଭୁନି?
ମୋ କଥା ଏବେ ଶୁଭିଲା?
ହଁ ଏବେ ଶୁଭିଲା।
ହଁ ମୁଁ କହିଲି ତମେ ଏବେ ପଢ଼ିବ?
ହଁ ପଢାପଢି କରିବା ଟିକେ ଆଉ ମୋବାଇଲ ଟିକେ ଦେଖିବା ତାପରେ ଶୋଇବା ଆଉ।
ହଁ ଆଜିକାଲି ମୋବାଇଲ ନ ଦେଖିଲେ ନହୋଉଚି ନା କଣ?
ହଁ ମୋବାଇଲ ନ ଦେଖିଲେ ଖାଇବାକୁ ତ ଲୋକ ଭୁଲି ଯଉଚନ୍ତି ମୋବାଇଲ କିନ୍ତୁ ଦେଖିବେ।
ସେଇଆ ପା ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଲୋକ ସମସ୍ତେ।
ବଡ ଲୋକଙ୍କ ଠାରୁ ଛୋଟ ପିଲା ବୋହୁତ ମୋବାଇଲ ଦେଖୁଛନ୍ତି ଏଇନା ସେମାନେ କଣ ବୁଝୁଛନ୍ତି ଯେ ସିଏ ଥରେ ମୋବାଇଲ ଆଡିକଟେଡ୍ ହେଇଗଲେ ମାନେ ମୋବାଇଲ ଦେଖିବେ।
ହଁ ଛୋ ଟ ପିଲା ମୋବାଇଲ ନ ଦେଖିଲେ ଖାଉନାନ୍ତି।
କଥା ତ ସେୟା ବଡଲୋକ ତ ବୁଝିପାରିବେ ନା ତ ସେମାନେ ବୁଝୁନାହାନ୍ତି ଘରେ ମୋବାଇଲ ଦେଖିବା ଅଭ୍ୟାସ କରେଇ ଦୋଉଚନ୍ତି ଆଉ ସେମାନେ ମୋବାଇଲରେ ହିଁ ଦେଖିବେ ଏଇ ଯେମତି ସେମାନଙ୍କର ଏଇଆ ହୋଉଚି।
ଆଉ ମୋବାଇଲ ଦେଖିଲେ କିଛି ଖରାପ ନାହିଁ ମାନେ ତାଙ୍କ ଆଖି ବି ଖରାପ ହବ ଅଳ୍ପ ସମୟ ଦେଖିବା କଥା।
ଛୋଟ ପିଲାଙ୍କ ସେସବୁ ବୁଝିବେ କି। ସେମାନେ ମୋବାଇଲ ଦେଖିବେ ତ ସେମାନଙ୍କୁ ଦେଖେଇବା ଅଭ୍ୟାସ କରେଇଲେ ସେମାନେ ଦେଖିବେ।
ହଁ ବାପା ମାଆଙ୍କର ଦାୟିତ୍ଵ କି ତାଙ୍କୁ ଯେତେ ମୋବାଇଲଠାରୁ ଦୂରରେ ରଖିବା କଥା।
ଯୋ ରଖେଇ ନଥିଲା ପୁଣି ଛୁଆମାନେ ରହୁଥିଲା ନା। ତ ସେଇ ଭଳିଆ ଏବେ ଆଗରୁ ମୋବାଇଲର ଥିଲା ହଁ ଆମେମାନେ ଥିଲେ ମୋବାଇଲ ଦେଖି କଁ ଗୋଟେ ହେଇଥାନ୍ତା ଆମେ ତ ସବୁ କଲେଜ ମୋବାଇଲ ଧରୁଥିଲେ ନା। ଆ ଖାଲି ମୋବାଇଲ ଦେଖିଲେ ଛୁଆ ମାନେ ଘରେ ରହୁଥିଲେ ଏବେ ବାପା ମାଙ୍କ ମାନସିକତା ହେଲାଣି ଏବେ ତ ସେମାନେ ମୋବାଇଲ ଦେଖୁଚନ୍ତି ତ ତାଙ୍କୁ ଛୁଆ ପିଲା ହଇରାଣ କଲେ ସେମାନେ ବି ତାଙ୍କୁ ମୋବାଇଲ ଅଭ୍ୟାସ କରେଇ ଦୋଉଚନ୍ତି ଆଉ କଣ।
ହଁ ତାପରେ ବି ମା ମାନେ କହୁଛନ୍ତି ହଁ ସେ ମୋବାଇଲ ଦେଖୁ ମୋବାଇଲ ଦେଖିଲେ ସେ ଖାଇଦବ ସେଟା ବୁଝୁନାହାନ୍ତି କି ମୋବାଇଲ ଟା ତାଙ୍କ ପାଇଁ କେତେ କ୍ଷତିକାରକ
ସେଟା ଗା ସେମାନେ ଖାଇଦେଲା ତ ତାଙ୍କର ସରିଲା ଆଉ ଗୀତ କଣ ଯ ଶିଖିଛନ୍ତିଛ ଯେ ଆଉ ଗୀତ ବୋଲିକିରି ହଇଲୋ ତତେ କହୁଚି ମୋବାଇଲ୍
ହଁ ତାଙ୍କୁ ଯେମିତି ଆଉ କଷ୍ଟ କରିବାକୁ ପଡ଼ୁନି ଏଠି ବୁଲା ସେଠି ବୁଲା
କଣ ହେଲା।
ମୁଁ କହିଲି କଣ ଥଣ୍ଡା ହେଇଯାଇଛି ନା କଣ?
ହଁ ଥଣ୍ଡା ହେଇଗଲାଣି, ତଣ୍ଟି ଫଣ୍ଟି ସବୁ ଦରଜ ହେଇଗଲାଣି ଦେହରେ ସିଜନ ଚେଞ୍ଜ ହଉଛି ନା।
ହଁ ମୁଁ ମୁଁ ଏଇ ଜଣେ ଦିଦିଙ୍କ ଝିଅ ଅଛନ୍ତି
ହଁ
ସିଏ ଯଦି ତାଙ୍କୁ ଟିକେ ମୋବାଇଲ ସେ ତମକୁ ଫ ଦେଇ ଦବ ସେ ଯାଉଚି ସେ ବସିକି ମୋବାଇଲ୍ ଦେଖିବ।
ହ ସେମାନଙ୍କ ଅଭ୍ୟାସ ହେଇଯାଉଛି ନା ତ ସେ କଥା କଣ ମା ବା ତ ବୁଝୁଛନ୍ତି ମୋବାଇଲ ଦେଇଦେଲେ ଆମ ଛୁଆ ଚୁଠକୁ ଆସିଲା ଜାଣି ପାରୁନାହାନ୍ତି କେତେ ନିଜର ହିଁ କ୍ଷତି ହଉଛି ସେମାନେ ପାଠ ପଢିବେନି ଯେହେତୁ ମୋବାଇଲ ଦେଖିବା ଅଭ୍ୟାସ ହେଇଯିବ ଯେତେବେଳେ ପାଠ ପଢିବେ ସେମାନଙ୍କୁ କଷ୍ଟ କ ହବ ତଣୁ ମାଡ ମାର ମାରିବ ସେମାନେ କ ନା ହଇରାଣ ସେମାନେ ସବୁ ଗଟେ ହିଁ ଛୁଆଙ୍କର ମାନେ କଷ୍ଟ ହବ ସେମାନଙ୍କୁ ଆମେ ତାଙ୍କୁ ଯାହା ଶିଖେଇବା ସେମାନେ ଶିଖିବେ।
ଆଉ ତମ ଆଡେ ବର୍ଷା ହେଇଛି ଆଜି?
ହଁ ସେମିତି ଟିକେ ଟିକେ ବର୍ଷା ହେଇଛି, ବହୁତ ଜୋରସରେ ହେଇନି କିନ୍ତୁ ହେଇଛି।
ଆଉ ତମ ଆଡ଼େ ଲାଇନ ଅଛି?
ହଁ ଲାଇନ ଅଛି ଯାଇଥିଲା ମତେ ତାପରେ ଆସିଥିଲା ଆଉ ଯାଏନି ଆଉ ଅଛି। ବୁଲିବାକୁ କଣ ଲାଇନ ବେଶୀ କଟୁଛି କି ଜୋରେ ହେଲେ ଝଡ ତୋଫାନ ତ ଲାଇନ କଟିଛି ନହେଲେ ନର୍ମାଲ ବର୍ଷାରେ ତ ଲାଇନ ହେଇଯାଉନିମ ଯାଉଥିଲ ଆଉ ଓ ହୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କଣ ମୁଁ ଶୁଭୁନି! ହ୍ୟାଲୋ ହ୍ୟାଲୋ